ହ୍ୟାଲୋ।
ହଁ ଆଜି ଆମେ ଆପଣଙ୍କର କଣ ଚାଷ ବାସ ହଉଛି। ଆପଣ ସବୁ କଣ ଦଉଛନ୍ତି ବିକା ବୁକି କରୁଛନ୍ତି ନା ନାଇଁ ସେ ଏ ବିଷୟରେ କଥାବାର୍ତ୍ତା ହେବା।
ହୋଉ। ଆମର ଆମର ବିଲ ଅଛି। କି ଅଳ୍ପ କିଛି ଅଛି ବିଲ। ବିଲ ଆମର ଧାନ ବୁଣା ଯାଏ। ଏବେ ତ ଖରା ହେଇଛି ତେଣୁ ଧାନ ତଳି ପକେଇଥିଲେ। ରଜ ବେଳକୁ ଧାନର ତଳି ପଡିଥିଲା। ବର୍ଷା ଯୋଗୁଁ ତଳି ଯାହା ଗଜା ହେଇକି ଟିକେ ଟିକେ ଉଠି ଥିଲା। ଏଇ ବର୍ଷା ନହେବା ହେତୁରୁ ତଳି ଗୁଡିକ ତ ଝାଉଁଳି ପଇଲାଣି। ଆଉ ସେଥିପାଇଁ ଆଉ ଅନେଇଛନ୍ତି କାଳେ ବର୍ଷା ହବ। ଯଦି ବର୍ଷା ନହବ ଅ ବାଧ୍ୟ ହେଇକି ପୁଣି ଧାନ ଆଉ ଥରେ କିଣିକି ବିଲରେ ଉଁ ପକେଇବେ। କାରଣ ଗଜା ନଷ୍ଟ ହେଇଗଲେ ଆଉ ତଳି ହବନି। ତେଣୁ ହଁ ପକେଇବେ ଧାନ ଆଉ। ଆଉ କଣ ପଚାରନ୍ତୁ?
ନାଇଁ ଆପଣ ପଚାରନ୍ତୁ ମୁଁ କହିବି। ତ ତମେ ପଚାର ମୁଁ କହିବି।
ତମର ବାଡି ବଗିଚାରେ ଏଁ କଣ ଏବେ ତ ବର୍ଷା ଦିନ, ବାଡି ବଗିଚାରେ ଘାସ ଫାସ ହେଇଯାଇଛି ନା।
ହଁ ଆମେ ଯୋଉ ନାଇଁ ଘାସ ହେଇଯାଇଛି ଆମେ ଏ ସବୁ ପ୍ରକାର ଫସଲ ଲଗେଇଥିଲୁ। ଭେଣ୍ଡି, ବାଇଗଣ, ଜହ୍ନି, କଖାରୁ, କଲ କଖାରୁ କଲରା। ହଁ ଲଙ୍କା ହଁ ପ୍ରତ୍ୟେକ ଫସଲ ଲଗେଇଥିଲୁ। ଆଉ ସେଇ ଘାସ୍ ଘାସ ବି ହେଇଛି। ଘାସ ମ ବି ଓପଡା ହଉଛି। ଆମେ ଗୋଟିଏ ଲୋକ ଲଗେଇକି ଘାସକୁ ଉପାଡୁଛୁ। ଆଉ ପରିଷ୍କାର କରୁଛୁ ଆମେ ବି ଜହ୍ନି, କଖାରୁ ସବୁ ପରିବା। ବଜାର ମୁଁ ସବୁ ତୋଳି ସକାଳୁ ବଜାରକୁ ବଜାରକୁ ଦଉଛୁ। ବଜାରରେ ଆମର ବାଇଗଣର ବି ରେଟ୍ ଅଛି। ଉଁ ଜହ୍ନି ବି ରେଟ୍ ଅଛି। ଭେଣ୍ଡି ବି ରେଟ୍ ଅଛି। ଆମେ ଏତେ ପରିବା କଣ ଘରେ କରିବୁ ଆବଶ୍ୟକ ତା ଅନୁସାରେ ଅଳ୍ପ କିଛି ରଖି ଆମେ ସୁଲଭ ମୂଲ୍ୟରେ ବଜାରକୁ ଦଉଛୁ। ବଜାରରୁୁ କିଛି ପଇସା ଆସିଲେ ଆମେ ବି ଘରର କା ର୍ଯ୍ୟରେ ଲଗଉଛୁ। ତେଣୁକରି ଆମକୁ ଚାଷଟି ପନିପରିବା ଯୋଉ ଲଗେଇଛୁ ଆମ ପାଇଁ ବହୁତ ଉପକୃତ ହଉଛି। ସେଥିରୁ ଆମେ ଖାଇପାରୁଛୁ କିଛି ବି ବିକି ପାରୁଛୁ। ଆଉ ଆମର କିଛି ବିକିକି ଯୋଉ ଟ ପଇସା ଆସ ଆସୁଛି ବା ଟଙ୍କା ଆସୁଛି ତାକୁ ଅନ୍ୟାନ୍ୟ ସାମଗ୍ରୀ ଆମେ କିଣୁଛୁ। ଯାହା କିି ଡାଲି, ଚାଉଳ ଅଁ ଆମେ ତ ଚାଷୀ ଚାଷ ବାସ କରୁଛୁ। ଚାଉଳ ସେଥିପାଇଁ ଆମର ହେଇ ଯାଉଛି। ଡାଲି, ତେଲ, ମସଲା ମସଲି ଆଦି ଅନ୍ୟାନ୍ୟ ଦ୍ରବ୍ୟ ସବୁ କିଣୁଛୁ। ଆଉ ଯୋଉ ଘାସ ଫାସ ହଉଛି ଆମକୁ ଡେଲି ଲୋକ ଲଗେଇକି ସଫା କରିବାକୁ ପଡୁଛି। ତାର ବି ମଜୁୁରୀ ଆମେ ଦବାକୁ ପଡୁଛି ଆମକୁ। ତେଣୁକରି କିଛି ଯଦି ଆମେ ପନିପରିବାରୁ କିଛି ବଜାରକୁ ନବିକା ଯାଏ, ତାହଲେ ଆମେ ଚଳି ପାରିବୁ ନାହିଁ। ସେଥିପାଇଁ କିଛି ଖାଉଛୁ କିଛି ବିକୁନୁ ଆପଣ ବି ଧାନ ଯୋଉ ଲଗେଇଥିବେ ତାକୁ ବି ମଣ୍ଡିରେ ଦଉଥିବେ?
ହଁ ହୁଁ ଆମର ଅଁ ଅଳ୍ପ କିଛି ବିଲ ଅଛି ତ ତେଣୁ ଆମେ ନି ନିଜ ନିଜେ ଖାଇବା ପାଇଁ କିଛି ଧାନ ରଖିକି ଆଉ ଯୋଉ ବଳକା ଧାନ ତାକୁ ଆମେ ମଣ୍ଡିର ମଣ୍ଡିରେ ବିକିଲେ ଆମ ତେଲ ଲୁଣ ହଁ ଆଁ ଡାଲି ଆଉ ଏଥିରେ ତାପରେ ଦେହ ପା କ ଖରାପ ଏସବୁ ପଇସା ନିହାତି ଦରକାରେ ତେଣୁ ତାକୁ ବିକ୍ରି ଦେଲେ ବିକ୍ରି କଲେ ରଖିଥାଉ ପଇସା ଚଳିବାକୁ ଆମେ ନିଜେ ଚଳେଇ ବୁ ଦେହପା କେତେବେଳେ ହେଲା ଆଉ ସେଥିପାଇଁ ଆମେ ଧାନ କରୁ ବାଡିରେ ବି ଦି ଚାରିଟା ଆମ୍ବ ଗଛ ଅଛି ଆମ୍ବ ଏ ବର୍ଷ ତ ବେଶୀ ଫଳିନି ଯୋଉ ବର୍ଷ ଫଳେ ଆମେ ଖାଇକି ସେଥିରୁ ବି କିଛି ବିକୁ
ଆଉ ଲେମ୍ବୁ ଗଛ ଦିଟା ଅଛି ଲେମ୍ବୁ ଗଛରେ ବି କିଛି ଫଳ ହୁଏ। ଆ ସେଥିପାଇଁ ସେଇଥିରୁ ଯା ଆ ଆମେ ଖାଇବୁ ଆମ ଆ କିଏ କେତେବେଳେ ଗୋଟେ ମାଗିଲା ତାକୁ ଗୋଟେ ଦବୁ ଆଉ ଯାହା ବଳିଲା ବେଶୀ କିଛି ହୁଏନି ବଳିଲା ତାକୁ ବିକିଲୁ। ଆଉ।
ହଁ। ଲେମ୍ବୁ ବି ବଢିଆ ଗଛଟିଏ ଲେମ୍ବୁ ଫଳ ବି ଅଧିକ ହୁଏ ତାକୁ ଯତ୍ନ ନେଲେ ଫଳ ବହୁତ ଫଳିବ ଆଉ ଲେମ୍ବୁ ବି ବଜାରରେ ଗୋଟିକ ପାଞ୍ଚ ଟଙ୍କା ରେଟରେ ଆପଣ ବିକିପାରିଲେ ଭଲ। ଭଲ ହେବ। ଆପଣ ବଜାର ରେଟ ପାଞ୍ଚ ଟଙ୍କା ଆପଣ ଚାରି ଟଙ୍କାରେ ବି ବିକି ପାରିବେ। ର ହି ଲେମ୍ଵୁ। ଆଉ ଆମେ ବି ଆମ ବାଡିରେ ବି ଲଗେଇଛୁ ଲେମ୍ବୁ ଗଛ ଲେମ୍ଵୁ ଗଛ ଲଗେଇଚୁ। ଆଉ ସେଥିରୁ ବି ବିକା ବିକି କରିକି ଆମେ ବି କିଛି ପଇସା ରୋଜଗାର କରୁ। ଆଉ ଟିକେ ନା ନାଇଁ। ମୁଁ ଏବେ ବାହାରିକି ଯିବା ପାଇଁ ଗାଧୋଇବା ପାଇଁ ଘରର
ତମକୁ କାହିଁକି ଖାସ ହଉଚି?
ଉଁ ଯେ ଏବେ ଟିକେ ଶୁଖି ମାନ ତଣ୍ଟି ଟା ଟିକେ ଶୁଖି ଯାଇଥିବାରୁ ଟିକେ କାସ ହଉଚି, ତେଣୁ ଆପଣ କିଛି କୁହନ୍ତୁ?
ହଁ ଆମର ଆମର କଣ ହେଇଚି ଆମର ବାଡିଘରରେ ଆଜି ସକାଳୁ ଉଠିକି ଉଁ ଏତେ ଖରା ହେଇଥିଲା ଯେ ଗଛ ପତ୍ର ସବୁ ଝାଉଁଳି ପଡିଥିଲା ମୁଁ ସକାଳ ଆଳୁ ଉଠି ଘର ଦୂଆାର ସଫାସଫି କରିକି ଏ ପାଣି ସବୁ ଗଛରେ ପାଣି ମୁନ୍ଦେ ମୁନ୍ଦେ ପକେଇଦେଲି କାରଣ ଗଛରେ ଯଦି ଏତେ ଖରାରୁ ଗଛରେ ଯଦି ସକାଳୁ ମୁନ୍ଦେ ପାଣି ପାଣି ନ ଦିଆଯାଏ ଦିନ ଗୋଟାଙ୍କ ଖରାରେ ସେ ଗଛ ମଉଳିବ ମରିଯିବ ବି। ଆଉ ସେଥିପାଇଁ ଏମିତ୍‌ ଚାରିଆଡେ ପାଣି ପୁଣା ଦେଲି ଗାଧେଇଲି ତାପରେ ଗାଧେଇଲି ଗାଧେଇକି ଏ ଠାକୁର ପୂଜା କଲି। ଠାକୁର ପୂଜା କରିକି ଠାକୁରଙ୍କ ପ୍ରସାଦ ଟିକେ ପାଇଲି। ପାଇକି ମୁଁ ତମକୁ କହିଲି ଟିକେ ଯାଉଚି କଲ୍ କରିବି। ସେଥିପାଇଁ ତମକୁ ଟିକେ କଲ୍ କଲି। ଆଉ ତମର ଜଳଖିଆ କରିଦେଇଚ ନା କରିନ?
ଜଳଖିଆ ଆମେ ମୁଁ କରିକି ପିଲାଙ୍କୁ ଖାଇବାକୁ ଦେଇଛି ଆଜି ଜଳଖିଆରେ କରିଥିଲି ପରଟା ଆଳୁ ଭଜା। ପିଲା ଉଁ ଜଣେ ପିଲା ସିଏ ତ ସିଏ ପରଟା ଆଳୁ ଭଜା ଖାଇଲା ଆମ ବାବୁଙ୍କ ପାଇଁ ପରଟା ଆଳୁ ଭଜା ଆମ ମାମା ଅଛନ୍ତି ତାଙ୍କ ପାଇଁ ବି ପରଟା ଆଳୁ ଭଜା ର ରଖିଦେଇଚି ମୁଁ ଯାଇ ସ୍ନାନ କରି ସେ ଠାକୁରଙ୍କୁ ଭୁଣ୍ଡିଆ ମାରି ଦୁଇଟି ପରଟା ଆଳୁ ଭଜା ଟିକେ ଖାଇବି ତାପରେ ରୋଷେଇ କରିବି।
ଆଉ ସାଧା ପରଟା ଆଁ ଆଁ କରିଛ ନା ଆଳୁ ପରଟା କରିଛ?
ନାଇଁ ନା ଆମ୍ ମୁଁ ସାଧା ପରଟା କରିଛି। ଆଳୁ ଯଦି ଆଳୁ ଭଜା କଲି ତେଣୁ ସାଧା ପରଟା କରିଛି ଆଳୁ ଭଜା କରିଛି ଆଳୁକୁ ସାଧାରେ ଭାଜି ଦେଇଛି। ଆମେ ତ ବେଶୀ ରାଗ ଖାଉନାହୁଁ କେହି।
ହୁଁ।
ଭଲ ଭାବରେ ଅଳ୍ପ ତେଲ ଦେଇ ପକେଇ ଆଳୁଟିକୁ ଭାଜିଛି। ଆପଣ ସକାଳ ଜଳଖିଆରେ କଣ ତମେ ସକାଳ ଜଳଖିଆରେ କଣ ହୁଁ।
ଆଜି ଆଜି ଇ ଆମର ବାବୁ ଯାଇଥିଲେ ଏଇଠି ଟିକେ ବଜାର ଗୋ ଗୋଟେ ଅଛି ଛୋଟ ବଜାରଟିଏ ସେ ଯାଇଥିଲେ। ଆଣିଛନ୍ତି ଇଟିଲି ଆଉ ଗୁଗୁନି। ତେଣୁ ମୁଁ ଆଉ କିଛି କରିନି ଜଳଖିଆ। ସେଇ ଇଟିଲି ଆଉ ଗୁଗୁନ କିି ଆମ ପିଲା ଆଉ ଆମ ବାବୁ ବି ଖାଇଲେ ଆଉ ମୁଁ ଖାଏନି ହ ମୁଁ ଖାଇବି ୟା ପରେ ମୁଁ ଖାଇବି ଖାଇ ସାରିଲା ପରେ ଯିବି ରୋଷେଇ କଣ ରୋଷେଇ ସେଇ ହେବ ବୋଲି ଦେଖିବି ଆଉ।
ହଁ। ଆଜି ଆମେ ବି ମୁଁ ବି ରୋଷେଇରେ ଏମିତି କିଛି କରିବିନି। ସାଧା ଭାତ କରିବି। ଆଉ ଭାବୁଛି କଖାରୁ ବୁଟ ଡାଲି ତରକାରୀ ଟିକେ କରିବି ଆଉ ପୋଟଳ ଗୁଡିଏ ଅ ଛି ସେ ନଷ୍ଟ ହେଇଯିବ ପୋଟଳ ବେଶୀ ଦିନ ରହିଲେ ନଷ୍ଟ ହେଇଯାଉଛି। ଯାହା ଦ୍ଵାରା କି ପାଚି ଯାଉଛି ତାକୁ କାଟିକି ଭାଜିଲେ ଭଲ ଲା ଲାଗିବନି ତାକୁ ଅଳ୍ପ ବେସନ ଗୋଳେଇକି ଟିକେ ଛାଣିଦେବି। ଆଉ କିଛି ବି କରିବି ନାହିଁ ସେତିକି ଆମର। ଦ୍ଵି ପ୍ରହରର ଖାଦ୍ୟ ଆଉ।
ତମ ପରିବାରରେ ଏଇନେ କେତେ ଜଣ ଅଛନ୍ତି?
ପରିବାରରେ ଆମର ହୁଁ ଆମ ବାବୁ ଅଛନ୍ତି ଆମ ଶାଶୁ ଅଛନ୍ତି ଯାହାକି ଆମ ମାମା। ମା ବୋଲି ଆମେ ସମ୍ଭୋଧନ କରୁ। ଆମ ଝିଅ ଅଛି ଆଉ ପୁଅ ଅଛି ପୁଅ ବାହାରେ ପାଠ ପଢ଼ୁଛି। ଆଉ ଆପ୍ ତମ ପରିବାରରେ କେତେ ଜଣ ରହିଛ?
ଆମ ପରିବାରରେ ଆମେ ଏଇନେ ଅଛୁ ତିନି ଜଣ। ଆମ
ଆମ ସ୍ମୃତି ଅଛି ସେ ପାଠ ପଢ଼ୁଚି। ସିଏ ଘରୁକୁ ଆସିଛି ଏଇନେ ଛୁଟି ଅଛି। ସେଥିପାଇଁ ସିଏ ଅଛି ଘରେ ଆଉ ଆମେ ତିନି ଜଣ ଅଛୁ ଆଉ।
ହଁ ତେଣୁ କରି ଆମର ଆମେ ରହିଲେ ପଛରେ ଫୋନ୍ ରେ କଥା ହବା ଆଉ।